ହ୍ୟାଲୋ। ହ୍ୟାଲୋ।
ଏଇଠି ବସିଥିଲି।
ଅହୋ ରୋଷେଇ ସରିଲାଣି?
ଆଜ୍ଞା ହଁ ତ ସେଇ ଚାଲିଛି।
କଣ ଆଜି ଆଇଟମ କଣ?
ଆଜି ଏମତି ମାଛ ହଉ ଆପଣଙ୍କ କଣ?
ଆମର ସେଇ ମାଛ
ଆଉ ଆପଣଙ୍କ କଣ ରୋଷେଇ କରୁଛନ୍ତି କି?
ନା ମୁଁ ରୋଷେଇ ସରିଲାଣି।
ଓ ଆଉ ଖାଇନାହାନ୍ତି?
ନା ଖାଇବୁ ଯାଇକି ଗୋଟେରେ।
ଆଉ ସକାଳେ କଣ ଖାଇଥିଲେ?
ସକାଳୁ ଆଜି ମାଛ ଭଜା ଥିଲା ପଖାଳ ଖାଇ ଦେଇେଇଥିଲି। ତମେ କଣ ଖାଇଛ ସକାଳୁ?
ସକାଳୁ ମମ ବି ମାଛ ଛଣା ହେଇଥିଲା ନା
ହଁ।
ସେଇଟା ମୋ ନାନା ହେରିକା ସବୁ ପଖାଳ ଖାଇ ଦେଇେଇଥିଲୁ।
ହଁ।
ଆଉ ଏବେ ରୋଷେଇ ଚାଲିଛୁ ଗୋଟେ ଦିଟା ହେଲା ବେଳକୁ ଖାଇବୁ ଆଉ। ଅ ଆଉ ଆପଣଙ୍କର ହଜବେଣ୍ଡ କଣ କରୁଛନ୍ତି?
ସେ ଯାଇଛନ୍ତି ଡିଉଟି ଏ ମା ଯୋଉ କଣ କହୁଥିଲି ରଥଯାତ୍ରା ପାଇଁ କଣ କୁଆଡେ ଯାଉଛ ସବୁ?
ସେମିତି କିଛି ଫିକ୍ସ ହେଇନି ଆଉ।
ସେଇଠି ହୁଏ ନା ତମ ଗାଁରେ?
ହୁଁ ଢେଙ୍କାନାଳ ରେ
କଣ କହିଲେ?
ମୁଁ କହିଲି ହଁ ସେମିତି ଯେ ହେଲେ ପୁରୀ ଗଲେ ଯେେ ପୁରୀରେ ଯୋଉ ଲୋକ କ
ଯିବାର ଅଛି ପୁରୀ
ହଁ ସେମତି ଠିକ୍ସ ହଉଛି ପୁଣି ହଉନି
ଏ ସେ ପ୍ରବଳ ବି ଗୁଟେ ତଳା ଚକଡା ଏବେ ଯାଇ କିଛି ଲାଭ ନାହିଁ ଯଦି ଯିବ ଫାଙ୍କା ଟାଇମ ରେ ଯିବ ଭଲ ତଳ ଚାକଟା ଗଲେ କଣଖ ଦେଖପାରିବ ନା କଣ କିଛି ଦେଖିପାରିବନି
ଆଉ ଗଳ ଗଡା ହେଇକି ସଂସୃସ ହେଇକି ଆସିବାଟା ସାରା
ହଁ ସେଇଆା ନୁହଁ କଣ
ଆଉ ଆପଣ ଯିବେନି କି ରଥଯାତ୍ରାରେ ବୁଲି କୁଆଡେ
ରର୍ଥଯାତ୍ରାରେ ଯିବାର ନାହିଁ ଏଇ ଦୁଇ ତାରିଖ ଦିନ ପୁରୀ ପୁରୀ ଯିବୁ ବୁଲିକି ଆସିବ ଆଉ ପୁଅର ଟିକେ ଚୁଟି କ କେୟାର ଅଛି ତ
ଓ ଆଉ ଆପଣଙ୍କ ପକ୍ଷେ ମାନେ କେତେ ବର୍ଷ ହେଲାଣି
ଛି
ମାତ୍ର ଛୁଟିଆ ଟେ ତାହଲେ
ହଁ
ହଁ ତା ନାଁ କଣ
ତା ନାଁ ହଉଛି ଦେବାଂଶ ମୋନା ପ୍ରତିମା ଆଉ ପୁରୀ ଯୋଉ ଯିବ ପୁରୀ ଯୋଉ ଯିବ
ଆଜ୍ଞା
କୋଉଠି ପୁରୀ ଯୋଉ ଯିବ କୋଉଠି ରହିବ
ପମତି ଦେଖିବା
ଆଁ
ସେମିତି ମାନେ ମୋ ଜଣେ ଭାଉଜଙ୍କର ବି ସେଠି ଘର ଅଛି ନା
କୁଡ଼ିିଲେ
ଆଜ୍ଞା
ହଁ
ଯଦି ସରିଲା ସେଇଠି ରହିପାରିବୁ ଆଉ
ମାନେ ସେଇଠି କେତେ ବାଟ ପୁରୀଠୁ ନା ସି ବିଚ୍ ପାଖରେ
ସି ବିିଚ୍ ଆଡେ
ଓହୋ ଆଉ ରଜ ଆଡେ କୁଆଡେ ଯାଇଥିଲ ରଜ କୁଆଡେ ଯାଇଥିଲ ସବୁ ବୁଲିବା ପାଇଁ ଏଇ ବର୍ଷ ତମ ଆଡେ ଭଲ ହୁଏ ନା ରଜ
ହଁ ଆମ ଏମିତି ଆଉ ସବୁଆଡେ ସେତେ ବି ବନମାଲି ପ୍ରସାଦ ଆମେ ବନମାଳି ପ୍ରସାଦ ପଳଉନା ରଜଦୋଳି ଖେଳି ସେଠି ଫେମସ ଭଲରେ ହୁଏ ନା ସମସ୍ତେ ଆସନ୍ତି
ପ୍ରଥମ ରଜରେ କୁଆଡେ ଯାଇଥିଲ
ହୁଁ ପ୍ରଥମ ରଜରେ ଯାଇଥିଲୁ ଆମେ ଇଆଡେ ଯୋଉ କଣ ମ ଲିଙ୍ଗରାଜ ମନ୍ଦିର
ଆଚ୍ଛା ଆଉ ସେକେଣ୍ଡ ରଜ
ସେକେଣ୍ଡ ରଜରେ ଆମେ ଯାଇଥିଲୁ ହେରି କୁଆଡେ ତ ସେଇଟା ସେ ଯାଇଥିଲୁ ଯୋଉ ହିରପାଟଣା ୱାଟର ପାର୍କ ସେଠିକ ଯାଇ ବୁଲିକି ପଳେଇ ଆସି ଥିଲୁ ଆଉ
ୱାଟର ପାର୍କ ଯାଇଥିଲ
ହଁ ଧିରପାଟଣା ଆଉ ଥାର୍ଡ ରଜର ଅଂଶୁପା ଆଉ
ଅହା ଏ ୱାଟର ପାର୍କ କେତେ କଣ ଟିକେଟ ନେଉଛନ୍ତି ଭଲ ଗେମ୍ ଖେଳ ଫେଳ ସବୁ ଅଛି ଗେମ୍ ଫେମ ସବୁ ଅଛି
ଏମତି ଯୋଉ ସ୍ଲାଇଡ ହେରିକା ଯେମତି ଯୋଉ ପାଣିରେ କରିବା ପାଇଁ ଆପଣ କେବେ ଯାଇନାହାନ୍ତି କେବେ ୱାଟର ପାର୍କ ଆପଣ କେବେ ଯାଇନାହାନ୍ତି କି ଧୀରପାଟଣା
ନା ନା ସେଇ ୱାଟର ପାର୍କଟା ଏବେ ଯୋଉ ଖୋଲିଛି ଅଂଶୁପା ଟା ଅଂଶୁପା ଠୁ କେତେ ବାଟ ସେଇଟା
ଏଇଟା ଏ ଯୋଉ ହୀରପାଟଣା ଦେଖିନାହାନ୍ତି ଯୋଉ ଇଆଡେ ତଥାପି ଅଂଶୁପା ମୁ ଏମିତି ତଥାପି କହିପାରିବିନି କେତେ ବାଟ
ତା ଭିତରେ କଣ ଖାଇବା ପିଇବା ଦୋଳି ଫୋଳି ସବୁ ପଡିଛି
ହୁଁ ସେମତି ଆଉ ହଁ ୱାଟର ପାର୍କଟା ମାନେ ଯେମତି ଭୁବନେଶ୍ଵରରେ ନାହିଁ ୱଣ୍ଡ୍ରେଲା ଏମତି ଏଟା ପୁରା ହଁ ସେଡିଟରେ ମାନେ
ୱଣ୍ଡ୍ରେଲା ତ ବହୁତ ବଡ ଟେ ବହୁତ ବଡ ବହୁତ ସାରା ଦୋଳି ଇଏ। ତାଠୁ ଛୋଟ ହେଇଥିବ ଆଉ ନୂଆ ନୂଆ ଖୋଲିଛି ହଁ ସ୍ପ୍ରେ ଯୋଉ ଉପରୁ ଖସିକି ତଳକୁ ଆସିବା ପାଇଁ ଅଛି ନା
ହଁ ଅଛି। ସେ ଯୋଉ ଗୋଟେ ହଁ ମାନେ ତାଠୁ ଏମିତି ମିନିଟା ଆଉ
ହଁ
ଆପଣ କେବେ ଯାଇନାହାନ୍ତି ତାହେଲେ
ନା ନା ମୁଁ ଯାଇନି କେହି ଯିବି ମୁଁ ୱାଣ୍ଡ୍ରେଲା ଯାଇଥିଲି
ଓ ହଁ ଭାଇଙ୍କିନା ଭାଇଙ୍କିନା କଣ କାର ନାହିଁ କି
ଆଉ ଯୋଉ ପୁରୀ ଯୋଉ ଯିବ ପୁରୀ ଯୋଉ ଯିବ ଯୋଉ କହୁଛ ଯୋଉ ମନ୍ଦିର ଯୋଉ ଅଛି ମନ୍ଦିର ପାଖରେ ଯୋଉ ଘରରେ ରହିବା ପାଇଁ କହୁଛ।
ହଁ
ସେ ସେ ତମ ରିଲେଟିଭ ମାନେ ତମର କଣ ହେବେ ସେ
ମାନେ ମୋର ଯୋଉ ମାଉସୀ ତାଙ୍କ ପୁଅର ସ୍ତ୍ରୀ
ଓ ହୋ
ଆପଣଙ୍କର ଆମ ଗାଁରେ ସେମିତି ଇଏ ନାହିଁ ବେଶୀ ଆଉ
ହଁ
ଆମ ଗାଁରେ ସେମିତି ହୁଏନି ହେଲେ
ମାନେ ଘ ତମ ଗାଁରେ ଯୋଉ ରଥ ଯୋଉ ଟଣା ହବ ତାଙ୍କ ମାଉସୀ ମା ଘରକୁ ଯିବେ ଯୋଉ କେତେ ବାଟ ଅଛି ସେଇ ମାଉସୀ ମା ମନ୍ଦିର
ପାରିବିନି କେତେ ବାଟ
ଗାଁରେ ତ ପୁଣି ଯାଉଥିବ ନା ରଥ ଟଣା ହଉଥିବ
ଆମେ କିନ୍ତୁ ରଥ ଟଣା ହେବା ପାଇଁ ପଳଉ କୋଉଠିକି କହିଲେ ଯ ଯୁଉ ନଲେ ସେମିତି ଆଉ
ବହୁତ ବହୁତ ମାନେ ଭିଡ ଥାଏ ନା ରଥଯାତ୍ରାରେ
ତଥାପି ଠାକୁରଙ୍କୁ ଦେଖିବାକୁ ଗଲେ ଟିକେ ବୁଲି ପଡିବ ଆଉ
ହୁଁ ଦେଖା ମାନେ ମିଳେନା ଦେଖା ଠାକୁରଙ୍କୁ ସେ ତ ବହୁତ ଭିଡ ଥାଆନ୍ତି
ହଁ ମିଳେ ତଥାପି ଏମତି ଭିତରେ ଭିତରେ ପଶିକି ମିଳେ ଠାକୁରଙ୍କର
ହୁଁ।
ସବୁ ଟାଇମ ଟା ଠିକ ନଥାଏ ନା ବେଳେ ବେଳେ ମୁଁ କହିଲି ସବୁ ଟାଇରେ ଠିକ ନଥାଏ ନା କେତେବେଳେ ଦେଖା ହବ ନ ଦେଖା ହବ ହେମିତି ଦେଖା ହୁଏ ଆଉ
ନା ନା ମୁଁ କହିଲି ଯୋଉ ଭିଡ ଯୋଉ ରଥ ମାନେ ବାହୁଡା ଦିନ ଯାଅ ନା ରଥ ଦିନ ଯାଅ।
ବାହୁଡ଼ା ଦିନ ଯାଉ।
ଦିନ ନା।
ଆଜ୍ଞା ସେଠି ପୁଣି ମୋ ମାଉସୀ ଘର ନା ବାହୁଡା ଦିନ ରଥ ଦିନ ଏମତି ଯାଉ। ଘରେ ଆଉ। ମୋ ମାମୁଁ ଘର, ମାଉସୀ ଘର
ହଁ ସଖାଳୁ କଣ ଖାଇବା ଖିଆ ହେଇଛି?
ସକାଳେ ଦହିବରା ଖାଇଥିଲୁ। ତାପରେ ଏଠୁ ଦଶଟା ବେଳକୁ ଗାଧେଇକି ଆସିକି ଏଇ ଖାଇଥିଲୁ ପୁଣି ମାଛ ଭାତ ଆଉ।
ଆଉ କଣ ତରକାରୀ ସେଇ ମାଛକୁ ତରକାରୀ ହେଇଯାଇଛି ଖରାବେଳେ ଖାଇବ?
ଆଜ୍ଞା।
ରଜରେ ପିଠା ଫିଠା କଣ ହେଇଥିଲା ଘରେ ସବୁ?
ସେଇ ପୋଡପିଠା, ତାପରେ ଡଉ ଚକୁଳି ମଣ୍ଡା ପିଠା ମମି କରିଥିଲେ? ବୋଉ କରିଥିଲେ ହଁ।
ହୁଁ।
ହଉ ଆଜ୍ଞା ଆପଣଙ୍କ ଘରେ କଣ ହେଇଥିଲା?
ଆମର ପ୍ରଥମ ରଜ ଦିନ ସୁଜି କାକରା କରିଥିଲୁ, ନିମିକି ଛାଣିଥିଲୁ ଆଉ ଚକୁଳି ପିଠା ହେଇ ଥିଲା। ସେ-ସେକେଣ୍ଡ ରଜ ଦିନ ଆମର ପୋଡ ପିଠା କରିଥିଲୁ। ପୋଡପିଠା ସେକେଣ୍ଡ ରଜ ଦିନ, ଥାର୍ଡ ରଜ ଦିନ ପ୍ରଥମ ରଜ ଦିନ ତ ଆମେ କୁଆଡେ ଯାଇନୁ ବର୍ଷା ହେଇଥିଲା ବର୍ଷା ଚାରିଟା ବେଳେ ପ୍ରବଳ ହେଲା।
ହ ତ ଆମେ ପଳେଇଥିଲୁ ଆଉ।
ହଁ ସଖାଳୁ ଯିଏ ପଳେଇଥିବ ସେ ବୁଲିବାକୁ ପଳେଇଥିବ। ପ୍ରଥମ ରଜ ଦିନ ଆମେ ତିନିଟା ବେଳୁ ବାହା ରିଲା ବେଳୁ ପ୍ରବଳ ଭିଡ଼। ସେକେଣ୍ଡ ରଜ ଦିନ ଆମେ ପଳେଇଥିଲୁ ବିରଜା ମନ୍ଦିର। ବିରଜା ମନ୍ଦିରରେ ଯାଇକି ପହଞ୍ଚି ଚୁ କି ନାହିଁ, ଏଗାରଟା ସାଢେ ଏଗାରଟାରେ ବାହାରିଲୁ ବାରଟାରେ ପହଞ୍ଚିଲୁ ବାରଟାରେ ପହଡ଼ ପଡି ଯାଇଥିଲା ତିନିଟାରେ ଖୋଲିଲା। ତିନିଟା ପର୍ଯ୍ୟନ୍ତ ପୁରା ଅପେକ୍ଷା କରିଥିଲୁ ପହଡ଼ ପାଇଁ। ଆଉ ତାପରେ ଥାର୍ଡ ରଜ ଦିନ ବାହାରିଥିଲୁ ଯିବୁ ବୋଲି ଏ କୁଆଡେ ଗୋଟେ ବୁଲିବା ପାଇଁ ଘଟଗାଁ ଯିବୁ ବୋଲି ବାହାରିଥିଲୁ କେଉଁଝର
ହଉ।
ଆ ତାପରେ ଦେଖୁନ ଥାର୍ଡ ରଜ ଦିନ ପ୍ରବଳ ବର୍ଷା। ଚାରିଟା ବେଳକୁ ବର୍ଷା ଘଡଘଡି ଯେ ରାତି ପୁରା ଦଶଟା ପର୍ଯ୍ୟନ୍ତ କଣ୍ଟିନିଅସ୍ଲି ହେଲା। ଆଉ ଯାଇପାଇଲୁନୁ।
ହଉ।
ଆଉ ବାହୁଡାକୁ ଭାବୁଛୁ ହୁଁ। ତମର ବି ରଜ ତିନି ଦିନ ବର୍ଷା ହେଇଥିଲା ନା?
ହୁଁ ସେମତି ଫାଷ୍ଟ ରଜ ଟା କାଇଁ ହେଇନଥିଲା ବେଶୀ।
ହଁ।
ସେକେଣ୍ଡ ରଜରେ ସେମତି ଆସିଲା ହେଲେ ବର୍ଷା ହେଲାନି। ଥାର୍ଡ ରଜରେ ସେମତି ହେ ଲା ଆଉ।
ହଁ ହଁ।
ହଉ। ପୁଣି ମୋ ବଡେ ଟା ପଡିଗଲା ନା ସେଥିପାଇଁ ଆମେ ଗଲୁ ଭାରି ଆଉ।
କୁଆଡେ ସବୁ ବୁଲିବାକୁ ଯାଇଥିଲ?
ଏଇ ପୁଣି ବଡେରେ ପା ଯାଇଥିଲୁ ଭାରି ଫାର୍ଷ୍ଟ ରଜ ଦିନ ମୋ ବଡେ ଥିଲା। ତ ଏଥିପାଇଁ ଆମେ ବୁଲି ପଳେଇଥିଲୁ ଆଉ।
କୋଉଠିକି?
ଲିଙ୍ଗରାଜ ମନ୍ଦିର ପା ଭୁବନେଶ୍ୱର।
ଓହୋ। ଆଉ କଣ? ଆମର ବି ସେଇ ପାଞ୍ଚ ତାରିଖ ଯିବା ପାଇଁ ପାଞ୍ଚ ତାରିଖ ଦିନ ଯିବା ପାଇଁ କହୁଥୁଲୁ। ପାଞ୍ଚ ତାରିଖ ଦିନ ଗଲେ ସେଇଠୁ ହୁ ହଁ ଡାଇରେକ୍ଟ ଟ୍ରେନ ରେ ଟିକେଟ କରିବୁ ଟିକେଟ କରିକି ପୁଅର ଗାଁ ଚୁଟି ଟା କାଟିବୁ। ଚୁଟି ପଡିବ ତାର। ହଉ ମୁଁ ଟିକେ ରଖୁଛି ଆଁ କଲ କରୁଛି।